ହାଲୋ।
ହାଲୋ, ହଁ।
ହଁ ସାଙ୍ଗ ଶୁଭ ସଂନ୍ଧ୍ୟା।
କଣ କରୁଛ ହଁ ଶୁଭ ସଂନ୍ଧ୍ୟା ତମେ କଣ କରୁଛ?
ମୁଁ ଏଇଠି ବସିଛି ତମେ କଣ କରୁଛ?
ମୁଁ ବି ସେଇ ବସିଛି।
ଆଉ ଆଜି କଣ ଖାଇଥିଲ?
ଆଜି ଆମର ହେଇଥିଲା ଭାତ ଆଉ ଚିକେନ୍ ଆଉ ଯୋଉ କା କୁଡ଼ି ଗାଜର ଟମାଟୋ ପଡ଼ିକି ସାଲାଡ୍ ଆଉ ପାମ୍ପଡ଼।
ହଁ ଭଲ ଆଉ। ଅ ମୁଁ ଆଜି ଖିଇଥିଲି ଦହି ପଖାଳ ଆଳୁ ଭଜା। ଶାଗ ଭଜା ବଡ଼ିଚୁରା ଆଉ ଆଚାର ଆଉ।
ଆଚ୍ଛା ତମେ ତ ବଢ଼ିଆ ଓଡ଼ିଆ ଖାଇବା ପୁରା ଖାଇଛ ଆଜି ଆଉ।
ଓଡିଆ ର ମେନ୍ ହଉଛି ପଖାଳ ପଖାଳ ଟା ହଉଛି ଜୀବନ ଆଉ ପଖାଳ ସାଙ୍ଗ ଟିକେ ଦହି ଆଡ୍ ହେଇଗଲା ବେଳକୁ ମାନେ ଦହିଟା ଟିକେ ମିଶେଇ ଦେଲା ବେଳକୁ ସିଏ ପୁରା ଆହୁରି ପୁରା ବଢ଼ିଆ ଲାଗିବ ଆଉ।
ହଁ ଏଇ ଗରମ ପାଇଁ ଘରେ ଆମର ପ୍ରାୟତଃ ଦହି ପଖାଳ ହିଁ କରିଦଉଛନ୍ତି। ଆଉ ତମ ଦେହ ଭଲ ଅଛି?
କଣ କହିଲେ? ହଁ ମୋ ଦେହ ଭଲ ତମର?
ହଁ ମୋ ଦେହ ବି ଭଲ ଅଛି।
ଆଚ୍ଛା ଆଉ ଆଉ ତମ ଘରେ ସବୁ ଭଲ।
ହଁ ଆମ ଘରେ ଭଲ ଅଛନ୍ତି ତମ ଘରେ?
ହଁ ଭଲ।
ହଁ ଆଜି ମୋର ଗୋଟେ ସାଙ୍ଗ ହଁ ଆଜି ମୁଁ କହିଲି ଆଜି ମୋର ଗୋଟେ ସାଙ୍ଗର ଦେହ ପୁରା ଖରାପ ହେଇଯାଇଥିଲା ତ ମୁଁ ଆଜି ଟିକେ ଯାଇଥିଲି ହସ୍ପିଟାଲ।
କଣ ହେଇଥିଲା କି ତାଙ୍କର?
ଏଇ ଫୁଡ୍ ପଏଜନ ଟିକେ ହେଇଯାଇଥିଲା ଆଉ।
ସେଇ ତ ବାହାର ଖାଇବା ଖାଇବେ ଆଉ।
ହଁ ସେ ବାହାର ଖାଇବା ଖାଇକି ହେଇଥିଲା। ଏବେ
ବାହାର ଖାଇବା ସବୁ କେହି ମାନେ ପସନ୍ଦ କରୁନାହାନ୍ତି ଘର ଖାଇବା ଓଡ଼ିଆ ଖାଇବାକୁ ଖାଇବା ପାଇଁ ଖାଲି ସେଇ ମାନେ ସବୁ ବାହାର ଦେଶର ଖାଇବା ବାହାର ଖାଇବା ଆଉ ସବୁ ତେଲ ବହୁତ ତେଲ ଜିନିଷ ଖାଇବା ସେଇଟା ସବୁ ହେଇକି ଏଇ ସବୁ ଅବସ୍ଥା ହଉଛି।
ହଁ ପରା ଆ ଏବେ ତାର ଦେହ ବି ଖରାପ ବି ଥିଲା ତ ତାର ଏବେ ଅପରେସନ ବି ସରିଥିଲା କିନ୍ତୁ ଏବେ ହେ ପୁଣି ଯାଇକି ବାହାର ଖାଦ୍ୟ ଖାଇଁଛି। ପୁଣି ହେଇ ଫୁଡ୍ ପଏଜନ ବାହାରିଛି ପୁଣି ହସ୍ପିଟାଲ ଯାଇଥିଲି। ତ ଦେଖା କରିକି ଆସିଲି ଏଇ ବାହାର ଜିନିଷରେ ତ କଣ କହିଲ ବା ହଁ ବାହାର ଜିନିଷରେ ତ କହିଲେ ମାନେ ଅ ଯୋଉ ରନ୍ଧା ତେଲକୁ ସେଇୟାକୁ ହିଁ ର ଖିଥାନ୍ତି ସେଇୟାକୁ ଦଶ ପନ୍ଦର ଥର ବ୍ୟବହାର କରନ୍ତି। ତ ସେଇଟା ଯାହା ଦ୍ଵାରା କି ଖ ମାନେ ଦେହର ଯୋଉଟା ପାଟିକୁୁ ଭଲ ଲାଗେ ସେଇଟା ଦେହ ତ ଖରାପ ତ ଆଉ ଆଉ ଘର ଖାଦ୍ୟରେ ତାକୁ ରୁ ଚେନା ତ ସେଥିପାଇଁ ଆଉ।
ଘର ଖାଦ୍ୟ ଯେମିତି ଆମର ସବୁ ସନ୍ତୁଳା ହେଲା ଆଉ ରୁଟି ହେଲା। ଆଉ ହଉଛି ତମର ଭଜା ହେଲା ଅଳ୍ପ ତେଲରେ ଭଜା। ଆଉ ହଉଛି ମାନେ ଯେତିକି ସବୁ ସ୍ଵାସ୍ଥ୍ୟକର ଖା ଖାଦ୍ୟ ସେଗୁଡା କେ କେ ମାନେ କେହି ଖାଇବାକୁ ରାଜି ନୁହଁ ସବୁ କେମିତି ପାଟି ସୁଆଦିଆ ଖୋଜୁଛନ୍ତି। ପାଟି ସୁଆଦିଆ ଖୋଜିଲେ ଦେହ ଖରାପ ହେଇଯାଉଛି।
ହଁ ସେଇ ତା ଦେହ ଖରାପ ହେଇ ହେଇଯାଇଥିଲା ଏଇ।
ତମେ ତମେ ଖାଅ ତମେ କଣ କଣ? ଆଉ ତମର ମାନେ ତମକୁ ହେଲ ମାନେ ସ୍ଵାସ୍ଥ୍ୟକର ଜିନିଷ ତମକୁ ଖାଇବାକୁ କଣ ଲାଗେ ଭଲ ଲାଗେ।
ସ୍ଵାସ୍ଥ୍ୟ ଘରେ ଯାହାବି ବନା ହୁଏ ସେଇଆକୁ ଆମେ ଖାଉ ଆଉ ବାହାର ଜିନିଷ ଏତେ ଆଉ ଖାଉନା।
ମୁଁ ବି ଘରେ ଯେତିକି ଯାହା ବନା ହୁଏ ମୁଁ ସେଇଆ ଖାଏ ବାହାର ଜିନିଷ ମୁଁ ଖାଏନି।
ହଁ। ବାହାର ଜିନିଷ ଗୁଡାକ ଖାଇଲେ ଦେଅ ଦେହ ଖରାପ ହୁଏ ଆ ସେଥିପାଇଁ।
ହଁ। ଆଉ ତମେ କଣ ଏବେ ପଢୁଛ କଣ ତମର ସବୁ ଚାଲିଚି।
ମୋର ଏବେ ଏଇ ପ୍ଲସ ଥ୍ରୀ ସରିଲା। ଏବେ ଏଇ କଣ କରିବି ଭାବୁଛି ଆଉ ତମେ କଣ କରୁଚ।
ମୋର ବି ବିଶିଏ ସରିଛି ମୁଁ ବି ଭାବୁଛି କଣ କରିବ ଆଉ ସେଇ ତ। ପ୍ଲସ୍ ଥ୍ରୀ ପରେ ୍ ମାନେ ଇଏକି ହଉ ନହେଲେ। ଆଉ କିଛି କ ମାନେ ଆଉ କିଛି ଇଏ ହଉ ମାନେ କରିଦିଅନ୍ତି ଆଉ ଏଇ। ଏ ସରିଲା ପରେ ସବୁ ସରିଲା ପରେ ଟିକେ ଭାବିବାକୁ ପଡେ ଆଉ।
ହଁ ତମେ ବିଷିଏ କୋଉଠି କରୁଥୁଲ?
ବିଷିଏ ମରୁଥିଲି ଯା।
ମାନେ କୋ
ଟାଉନ ରେ
ଅ ମୁଁ ବି ଯାଜପୁରରେ ତମ ଘର କୋଉଠି? ମୋରବି ଯାଜପୁରରେ ଏନ୍ସି କଲଜ ରେ।
ଆଛା ଆମେ ଏନ୍ସିରେ ଚିଚ୍ର କରୁଥିଲୁ।
ଓହୋ ମୁଁ ଏନ୍ସିରେ କରୁଥିଲି ଏଇଥର ସରିଲା।
ଅନସ ନୁହଁ ମୁଁ କରିଥିଲି ବିିବିଏ ବିବିଏ ବିବିଏ।
ଆଚ୍ଛା ଛା ଛା ହଁ ମୁଁ ସେ ବିସିଏ କ
ହଁ। ହଁ ତମେ ବିସିଏ କରିୁଥିଲ ମୁଁ ବି ବିିଏ କରିୁଥୁଲି ଆଉ। ହଁ ଏମ ବି ଭାବୁ ହଁ ଏମ ବି ଏ କରିବ ବୋଲି ଭାବୁଚି ଆଉ ତମେ କଣ କରିବ ବି ସିଏ ପରେ ଏମ ସିଏ।
ହଁ ସେଇ ଏମ ସି ଏ ଆଉ କଣ ବିିବି ଏ ପରେ ଏମ ବି ଏ ବି ସିଏ ପରେ
ହଁ ଏଇଟା ଆଉ କର ଇଏ ଆଉ। ଏବେ ତ ମାନେ କମ୍ପ୍ୟୁଟର ତ ସବୁଆଡେ ହେଇଗଲାଣି। ହଁ କମ୍ପ୍ୟୁଟରରେ ବସିକି ଯାହା କାମ କରିବ ଆଉ।
ଆଉ ଆଜିକାଲି ତ କମ୍ପୁଟର ନ କିଛି ବି ହଉନି। ହେଇଚି ଇଏର ସେଇତା। ପାଇଁ।
ହଁ କମ୍ପ୍ୟୁଟର ପାଇଁ ଆଜିକାଲ ସମୟରେ ଇଏ ହଉଚି। ପିଲାମାନେ ମାନେ ଯେତିକି। ପଢା ପ୍ରତି ସଚେତନ ସେତିକି ଯଦି ତାଙ୍କର ସ୍ଵାସ୍ଥ୍ୟ ପ୍ରତି ଖାଦ୍ୟ ପ୍ରତି ବି ସେତିକି ସଚେତନ। ସଚେତନ ବି ଆହୁରି ବି ଭଲ, ମାନେ ତାଙ୍କ ଜୀବନଟା ଆହୁରି ଭଲସେ ଗଢି ଉଠିବ। କିନ୍ତୁ ଆଜିକା ସମୟରେ ତ ପିଲାମାନେ
ପିଲା ମାନେ ବି ଏବେ ସବୁ ଅ ହାନ୍ତି ଖାଉନାହାନ୍ତି ମାନେ ସ୍ୱାସ୍ଥ୍ୟ ହାନ୍ତି ଫୋନ ଦେଖୁଛନ୍ତି। ମାନେ ମୋବାଇଲରେ ତାଙ୍କର ଅଧିକ ଟାଇମ ଯାଉଛି, ତାପରେ ଛୋଟ
ହଁଅ
କଣ କରୁଛନ୍ତି? ମାନେ ଖାଉନି ପିଲା ଟା ବୁଲିକି ଖୋଇପାରିବ ନା, ଆଉ କିଛି ଖେଳନା ଦେଖେଇକି ବି ଖୋଇପାରିବ, ତମେ ଫୋନ୍ ଟା ଧରି ଦଉଛ।
ହଁ ସେ ଫୋନ ତ ପିଲାଙ୍କ ମାନସିକ ସ୍ତରକୁ ନଷ୍ଟ କରୁଛି।
ବାସ ମାନସିକ ସ୍ତରକୁ ନଷ୍ଟ କରୁଛି ସ୍ମରଣ ଶକ୍ତି କମେଇଦଉଛି। ଏ ସବୁ ହଉଛି,
ହଁ ମାନେ ସ୍ୱାସ୍ଥ୍ୟ ସୁସ୍ଥ ଖାଦ୍ୟ, ଖାଇବା ସହିତ ବି, ବାପା ମା ବି, ତାଙ୍କ ପିଲାକୁ ସେତିକି ବି ମାନେ ସଚେତନ କରିବା କଥା ମୋବାଇଲ ପ୍ରତି। ଏ କି କୌଣସି ଏ ପ୍ରତି ଆଗରୁ ତ ଛୋଟବେେଳେ ଆମେ ସବୁ ବହୁତ ସାରା ଖେଳ ଖେଳୁ। ମାନେ ଆଗର ତ ସେତେବେଳେ ମୋବାଇଲ ବି ନଥିଲା, ମାନେ ଥିଲା କିନ୍ତୁ ଘରେ ଏତେ କେହି ବ୍ୟବହାର କରୁନଥିଲେ, ଏବେ ଯେମିତି ଘରେ ଘରେ ସମସ୍ତଙ୍କର ଗୋଟେ ଗୋଟେ ଫୋନ୍ ତ ଆଗ ସେମିତି ନଥିଲା, ଆମେ ଆଗରୁ ମାନେ ବହୁତ ପ୍ରକାର ଖେଳ ଖେୁଥିଲୁ ଏବେ କିନ୍ତୁ ସବୁ ଛୋଟ ଛୁଆ ଖାଇଲେ ବସିଲେ, ତାଙ୍କର କେହି ସାଙ୍ଗ ହିଁ ନାହାନ୍ତି ଫୋନ ହିଁ ତାଙ୍କର ସାଙ୍ଗ।
ଫୋନ୍ ତା ସାଙ୍ଗ ଫୋନରେ ସେ ମାନେ ଯାହା କଲେ ଫୋନ ରେ, ମାନେ ସେମାନେ ଦୁନିଆ ଟା କଣ ପାଇଲେ
ହଁ ଦୁନିଆ ଟା କଣ, ସେମାନେ ଜାଣିଲେନି କି ଚିହ୍ନିଲେନି। ତାପରେ ଲୋକମାନଙ୍କ ସହିତ ସେମାନଙ୍କର ବି ଲୋକମାନଙ୍କ ପାଖ ବି ସେମାନେ ଯିବେ ବି ନାହିଁ, ଆମେ ଯେମିତି ଲୋକ ଲୋକମାନଙ୍କ ସହିତ ମିଶିବା, ବାହାର ଲୋକଙ୍କ ସହିତ କଥା ହେବା ଇଏ କରିବା ତାଙ୍କର ସେତିକି ବି ନାହିଁ।
ତାଙ୍କ ମା ବାପା ବି ତାଙ୍କର ବି ଗୋଟେ ଗାର୍ଡିଆନ ମାନଙ୍କର ଅଭିବାକ ମାନଙ୍କର--ଗୋଟେ, ଗୋଟେ ଭୁଲ ଫାଷ୍ଟ ହଉଛି ସେମାନେ ପିଲାମାନଙ୍କୁ ମିଶିବାକୁ ବି ଦଉନାହାନ୍ତି। ଆରେ ପିଲା ମାନେ କଣ ହଉଛି କଣ ନାହିଁ ଆଜିକାଲି ଦୁନିଆ ଟା ଆମେ ହଁ ଭାବୁୁ ଖରାପ କି କଣ, କିନ୍ତୁ ସବୁ ଲୋକ ଖରାପ ନୁହଁନ୍ତି ନା।
ହଁ ମାନେ ଲୋକଙ୍କ ସହିତ ମିଶିଲେ ତ ଗୋଟେ ପିଲାର। ମାଇଣ୍ଡ ଟା ସେତିକି ମେଚୁର ହବ। ସେ ଟିକେ ସେ ଜାଣିବ କି ଦୁନିଆ ଟା କେମିତି।
ସେଇଟା କୋଉମାନେ କରୁଥିବେ ଯାହାର ଟିକେ ବେଶୀ ପଇସା ଅଛି। ଠିକ ଗର୍ବ ହେଇ ସେଟା କଲେ କଣ ଲାଭ।
ହଁ। ସେଇ ତ ସେଇ ମାନେ ପଇସା ଯାହା ପାଖରେ ଅଛି ସେମାନଙ୍କ ଭିତରେ ଅଧିକ ଅଧିକ ଗର୍ବ, ଅହଙ୍କାର ପୁରା ଭରିକି ଅଛି ପିଲା ଗୁଡା ମାନେ ପିଲା ମାନଙ୍କର ଜୀବନ ଟାକୁ ବି ସେଇଭଳିଆ ବି କରିଦଉଛନ୍ତି।
ସେମାନେ ଜାଣି ପାରୁନାହାନ୍ତି କି ଦୁନିଆ ସବୁ କଣ ହଉଛି ମାନେ କଣ ସବୁ ଘଟୁଛି, କେତେ ବଡ ବଡ ଦୁର୍ଘଟଣା ଗାଡି ଦୁର୍ଘଟଣା ହଉଛି। ସଡ଼କ ଦୁର୍ଘଟଣା ହଉଛି ଆ ମାନେ ସବୁ କେତେ ପ୍ରକାର ସବୁ ହଉଛି ମା ମାନେ ଲୋକମାନେ ମରି ଯାଉଛନ୍ତି, ସେଇଥିରେ ବି ସେମାନେ ସଚେତନ ହଉନାହାନ୍ତି। ଆମେ ମିଶେଇଶ କଣ।
ହଁ।
ଆଉ ତ ଲୋକ ସହିତ ନ ମିଶିଲେ ଆମକୁ କେମିତି ସାହାଯ୍ୟ ମିଳିବ କଣ ଲୋ। ଆଜିକାଲି ବି ଲୋକମାନୋନ ଏଠି ଏତେ ବି ମିଳୁନାହାନ୍ତି ଯେ ସେମାନେ ନିଜ ଆଡୁ ଆସିକି ଆମକୁ ସାହାଯ୍ୟ କରିବେ।
ହଁ ଲୋକମାନଙ୍କ ସହିତ ମିସ୍ ସିଲେ ଜାଣିଲେ କଥା ହେଲେନି ଏ ଯୋଉ ଗୋଟେ ପିଲାର ମାନ ମସ୍ତିଷ୍କ ସେଠିକି ଖୋଲିବ ସେତିକି ଯୋଉ ଜାଣିବ କେବଳ ଯେ ଘରେ ଖାଲି ଖାଇବାକୁ ଦେଇକି ଫୋ ଫୋନ ଦେଖା ପଡିଲି ସେତିକି ତ ମାନେ ଆଜିକା ସମୟରେ ତ ସେତିକି କିଛି ବି ନୁହଁ। ଗୋଟେ ପିଲା ଯେପରି ଯେର୍ଯ୍ୟନ୍ତ ବାହାର ପିଲା ସହିତ ନ ମିଶିଚି ସେ ପର୍ଯ୍ୟନ୍ତ ତ କିଛି ବି ହବନି।
ହଁ ଘରେ ମାନେ ଗୋ ଘରେ ମନ୍ଦି ରଖିଲା ବର । କେବେ ଜାଣିଲେ?
ହଁ ପରା ଏ ତ ସେଇୟା ଚାଲିଚି। ତା ସହିତ ମାନେ ବା ଘର ବାହାର ମାନେ ଘର ଲୋକ ବି ବା ମାନେ ବାହାର ଖାଇବା ତାକୁ ବି ଦଉଚନ୍ତି।
ଆମ ବେଳେ ତ ଆମେ ଭାବିଲୁ ଆମେ କେତେ ମାନେ ବୁଲନ୍ତି ଖେଳନ୍ତି
ହଁ ପା ସେଇଆ ତ ମୁଁ କହୁଚି।
ଆଗରୁ ଆମେ ସଢ଼େଇରେ ସବୁ ଭାଜୁ ବାଲି କରିକି ଖେ
ହଁ। ବାଲି, ସଢେଇ,
ଜାଣିଲେ ସେଗଟା ଜାଣ ନା।
ନା ସେମାନେ ସେ ସେ ସବୁ ଖେଳ ତାଙ୍କ ପାଇଁ ଅଲଗା। ହଁ, ଲୁଚ କାଳୀ, ଦୌଡ଼ା ଦୌଡ଼ି, ହଁ।
ତମର ଖେଳ।
ହଁ, ବହୁତ ସାରା ଖେଳ ବି ଖେଳୁଥିଲୁ। ତା ସହିତ ଆମର ମାନେ
କେ ସାସ୍କୃତି ପରମ୍ପରା ବି ଆଉ କିଛି ନାହିଁ।
ନା ଆଗରୁ ମୁ କିନ୍ତୁ ଯେତିକି ଖେଳୁଥିଲୁ ମାନେ ଆଜିକା ସମୟରେ ସେ ସେତିକି ଯୋଗ ପ୍ରାଣାୟାମ ବି କଲେ ବି ସେତିକି ହଉନି। ଆଗରୁ ଯେ ତିକି ଖେଳିକି ମାନେ ଆମେ ଯେତିକି ଇଏ ଅଛୁ, ତ ଏବେ କା ସମୟରେ ଯୋଉ ଯୋଗ ପ୍ରାଣାୟାମ କଲେ ବି ସେ
ଆମ ପାପା ମେ ତାଙ୍କ
ହଁ।
ଇଏ ସବୁ କଉ ଲସ ଲୋକ। ସେମାନେ ଟିକେ ମାନେସ୍ଥ ଟିକେ ମାନେ ସାସ୍ଥ୍ୟ ଟିକେ ଦୁର୍ବଳ। ତାଙ୍କଠୁ ତାଙ୍କ ବାପା ସେମାନେ ଟିକେ ଭଲ ଥିଲେ। କାରଣ ସେମାନେ ସବୁ ଯେତିକି ସବୁ ରାସାୟନିକ ସା ଅର ଅଉଚ଼ି ଟେସ୍ ପୁରା ଟୁ ଦିଗ ଯାଏ ଜାଉ ଥିଲେ। ଖାଇ ଆମେ କ ଏତିକି ଆସନେଇ ଥରେ ସବୁ ହଉଛି ଆମେ
ହଁ, ଆଗରୁ ତ ସେତିକି ରାସାୟନିକାର କିଟନାଶକ ଭାରି ନଥିଲା ଏବେକା
ହୁଁ ହୁଁ। ହୁଁ। ଆଉ।